ହାଲୋ।
ହଁ ମା କୁହନ୍ତୁ।
ହ ନେଟୱାର୍ ପ୍ରୋବ୍ଲେମ୍ ହୋଉଥୁଲା ନା କଣ।
ହଁ ସେଥିପାଇଁ କଲ ଟା ଆସୁନି ଆଉ।
ଓହୋ ହଁ ଆଉ କଣ କରୁଥୁଲା।
ଏଇ ବସିୁଥିଲି ଆମର ଆଣିବା ପାଇଁ
ଓହୋ ହୋ, ଆଉ ଗରମ
କଣ କହିଲେ?
ହ୍ୟାଲୋ।
ହଁ କୁହନ୍ତୁ।
ହଁ ମୁଁ କହିଲି ଗରମ କେମତି?
ହଁ ଗରମ ତ ହଉଚି ଜୋର ସେ ଖରା ବି ହଉଛି। ଏଇ ଗାଜି ଟିକେ ପବନ ହଉ ଚି ଭଲ ବର୍ଷା ପାାଗ ଟିକେ କରିଛି, ନହଲେ ଗରମ ହଉଥିଲା ୟା ପୂର୍ବରୁ ବହୁତ।
ହୁଁ ହୁଁ ହୁଁ। ଗରମ ତ ମାନେ ଦେଖ ଆଗୁଆ ତମକୁ ମନେଥିବ ଆମେ ଯେତେବେଳେ ଛୋଟ ଥିଲୁ ଆମ ଘର ମାନଙ୍କରେ କଣ ଏ ସି ଥିଲା? ନା କୁଲର କଣଥିଲା ଫ ବି ଆମେ ଫ୍ୟାନ ଟା ଲଗେଇକି ଶୋଉ। ଲ ସେତେ ଗରମ ରେ କିନ୍ତୁ ଆଜିର ଦିନରେ ଦେଖ ପରିବେଶ ସେତେ ହେଇଗଲାଣି ଗଛ ପଛ ଲୋକ କାଟିଦେଲେଣି। ଘର କଲେଣି ରାସ୍ତା କରିବା ପାଇଁ କାରଖାନା କରିବା ପାଇଁ, ଯୋଉ ଗଛ ପଛ କାଟି ଦଉଛନ୍ତି ସେଇଥିପାଇଁ ଆମର ପରିବେଶ ଟା ଏତେ ଇଏ ହେଇ ଯାଇଛି ଯେ ଆମେ ଆଉ ମାନେ ଅସମ୍ବାଳ ମାନେ ଆସିକି ଏବେ ପଞ୍ଚାଶ ପଚାଶ ଡିଗ୍ରୀରେ ପହଞ୍ଚିଲାଣି ହଉଛି ତାପମାତ୍ରା। ମାନେ ଲୋକ ସମ୍ଭାଳିବା ଏତେ କଷ୍ଟ ହେଇଗଲାଣି। ହଁ।
ହଁ ବା ସେଇ ଗଛ ଆମେ କାଟି ଦଉଛେ, ହେଲେ ସେଥିପାଇଁ ବେଶ୍ କି ଗଛ ଲଗଉନେ, ବର୍ଷା ବି ଆଉ ହଉନି ସେଥିପାଇଁ।
ହଁ।
ହଁ ଏଇଥର ତ ବହୁତ ମାନେ ପଇଁଚାଳିଶ ଡିଗ୍ରୀ ସେଲସିସ୍ ଏମିତି ବହୁତ ଅଧିକ ଏଥର ଖରାଟା ଅଛି।
ହଁ ଘର ଭିତର କଣ ମାନେ କିଛି କିଛିଟା ଜାଗାରେ ଅଣଚାଶ ଡିଗ୍ରୀ ସେଲସିୟସ ବି ହେଇଛି, ମାନେ କୁହନ୍ତି ଯେ ଯଦି ପଚାଶ ଡିଗ୍ରୀ ସେଲସିଅସ କୁ ଛୁଇଁଗଲା ତାହେଲେ ଆମେ ମଣିଷ ନର୍ମାଲି ଏମିତି ସାଧାରଣ ଭାବରେ ବଞ୍ଚିବା ବହୁତ କଷ୍ଟ ଷ୍ଟକର ହେଇଯିବ।
ହଁ ଏଥର ତ ନ୍ୟୁଜ ରେ ବି ଦେଖାଉଥିଲା।
ହୁଁ ସେଇଥିପାଇଁ ବହତ ଗୁଡାଏ କାର୍ଯ୍ୟକ୍ରମ ଗଛ ଲଗେଇବା ପାଇଁ ଅବିକା ହିଁ ତ ପରିବେଶ ଦିବସ ବି ଗଲା ଆମ ଅଫିସ ରେ। ଆଉ ଗୋଟେ ମାସ ପ୍ଲାଣ୍ଟେସନ ପ୍ରୋଗ୍ରାମ ହେଇଥିଲା, ଯୋଉଥିରେ ଆମେ ସମସ୍ତେ ଯାଇ ଆ ଗୋ ବିଭିନ୍ନ ଜାଗାରେ ସ୍କୁଲରେ ରାସ୍ ସ୍ତା ଘାଟରେ ଗୁଡାଏ ଜାଗାରେ ଆମେ ଗଛ ଲଗେଇଲୁ। କାହିଁକି ନା ଆମେ ବି ଗୋଟେ କାରଖାନା ବନେଇବା ପାଇଁ କୋଉଠି ନା କୋଉଠି ସେଠିକାର ଜଙ୍ଗଲ କୁ ନଷ୍ଟ କରା ହେଇଯାଇଛି ଯୋଉଥିପାଇଁ ଏବେ ଯେତେ ଆମେ ଲଗେଇଲେ ବି, ଯଦି ଆମେ ଶହେ ପରସେଣ୍ଟ କାଟିଛୁ ତାହେଲେ ଆମେ ଦଶ ପରସେଣ୍ଟ ଲଗେଇ ପାରିବ। ବଟ୍ ଆମେ କଣ ଧୀରେ ଧୀରେ ପରିବେଶ ଟା ଯୋଉ ଏତେ ବଦଳିଗଲାଣି ତାହାର ମୁଖ୍ୟ କାରଣ ଆମେ ହି। ସେଥିପାଇଁ ଆମକୁ ହିଁ ସହିବାକୁ ପଡିବ ଦେଖିବା ଆଜିିକାଲି ଆଗରୁ ଥିଲା ଜୁନ ମାସ ଯାଏ ହଉଥିଲା ଖରାଦିନ ତାପରେ ଆସିିଯାଉ ନା ବର୍ଷା ଦିନ ଆଜିିକାଲି ତ ଅକ୍ଟୋବରରେ ଯାଇ ଗରମ ହଉଛି। ଆଉ ତ ପରିବେଶ ଟା ବହୁତ ବଦଳି ଗଲାଣିି ଆଉ। ଆଉ ତମର ସେଇପଟେ ଗଛ ଫଛ କେମିତି?
ହଁ ଆମର ତ ଏଠି ବି ଲୋକମାନେ ନିଜ ସୁବିଧା ପାଇଁ ଗଛ କାଟିି ଦଉଛନ୍ତି ହେଲେ ଲଗଉନାହାନ୍ତି ଗଛ। ହେଇଥି ପାଇଁ ବେଶୀ ଗରମ ବଢୁଛି ବର୍ଷା ହଉନି ଯାହାଫଳରେ ଆମେ ଏଇଟି କରୁଣା ସମୟରେ କେତେ ଅକ୍ସିଜେନ ଅଭାବ ହେଲା ହେଲେ ତଥାପି ଲୋ କୁଣ ବୁଝୁନାହାନ୍ତି ଗଛ କାଟି ପକଉଛନ୍ତି ଆମେ ବି ଆମ ହଁ ଆହୁରି ଯେତେବେଳେ ଅସୁବିଧା ଟିକେ ହବ ସେମାନେ ବୁଝିବେ ଏବେ ବୁଝୁନାହାଁନ୍ତି।
ହୁଁ ମାନେ ଧୀରେ ଧୀରେ ଆମେ ଏଇ ଯୋଉଗ ଛ ଲଗା କାର୍ଯ୍ୟକ୍ରମକୁ ଏତେ ପ୍ରମୋଟ କରିବା କଥା ସେଇଥିପାଇଁ କୁହାଉଛି ଯେ ଆଜିକାଲି ପ୍ରାଇମେରୀ ଶିକ୍ଷାରେ ବି ଲୋକଙ୍କୁ ପିଲାଙ୍କୁ ଆଉ କିଛି ଶିଖିବା ପୂର୍ବରୁ ଗଛକୁ କେମିତି ଯନ୍ତ୍ର ମାନେ ଗଛ କେମିତି ଲଗେଇ ପାରିବେ ଚାଷ ଉପରେ ଏଇ ସବୁ ଉପରେ ପାଠ ପଢିବା ପାଇଁ ବି ଅ ଇଏ କରିବା ପାଇଁ ଉତ୍ସାହିତ କରାହଉଛି ତାକି ଆଗକୁ ପରିବେଶ ମାନେ ଏତେ ଇଏ ହେଇଯିବ ଦେଖିବେ ଗୋଟେ ଗଛ ଲଗେଇବା ମାନେ ପଇସା ଦେଇକି ଗଛ ଲଗାବ ଏମିତିଆ ବି ସି ଚୁଏସନ ଆସିଯିବ ଏଇଟା ଗୋଟେ ବହୁତ ବଡ ଇଏ। ଆଉ ଆଉ ତମର ସେଇଠି ଏମିତି ଗଛ ଲଗା ଲାଗିବା ପାଇଁ କିଛି ହଉଛି। କାର୍ଯ୍ୟକ୍ରମ କିଛି ଚାଲିଛି ପଞ୍ଚାୟତ ଫଞ୍ଚାୟତ କି ସହର ମୁନିସିପାଲିଟି ରେ ବଲରେ
ହଁ ଆମର ତ ଏଇ ଯଉମାନେ ଗାଁରେ ବି ସଂଘ କରିଛନ୍ତି ତାଙ୍କ ତରଫରୁ ଆସିଥିଲା ମୋ ମାମା ବି ଗୋଟେ ସଂଘରେ ମିଶିଛନ୍ତି ତ ତାଙ୍କ ତରଫରୁ ଗୋଟେ ଗଛ ଆସିଥିଲା ଆମର ଆମ୍ବ ଗଛ ଦିଇଟା ରଖିଥିଲୁ ଆଉ ଗୋଟେ ଚମ୍ପା ଗଛ ରଖିଥିଲୁ ଜାମୁ ପୁରା ଘର ସାମ୍ନାରେ ଫ୍ରଣ୍ଟ ରେ ଆମର ଶିବ ମନ୍ଦିର ଟା ଅଛି ତ ସେଇଟା ବହୁତ ବଡ ଜାଗା ସେଠି ଫୁଲ ଗଛ ସବୁ ଲଗାଯାଏ ଆମେ ସେଠି ଚମ୍ପା ଗଛଟେ ଲଗେଇ ଦେଇଥିଲୁ ଆଉ ଗୋଟ ଅଁଳା ଗଛ ଏବେ ଲଗେଇ ଦେଇଥିଲୁ।
ଆଚ୍ଛା ମାନେ ଭଲ ଯେ। ସ ମାନେ ଯେତେ ଆମେ ଗଛ ଲଗେଇବା ସେତେ ଆମେ ମାନେ ଧୀରେ ଧୀରେ ପରିବେଶ ଯଦି ଆମେ ଘରଟେ କରୁଛେ ବି ଏମତିଆ ଜାଗା ଟିକେ ରହିବା ଦରକାର ଯୋଉଥିରେ ଘର ସହିତ ଆମେ ଟିକେ ଗଛ ତା ବୋଲି ନୁହଁ ଏଇ ଯୋଉ ଫୁଲ ଗଛ ଯୋଉ କୁଣ୍ଡରେ ଲଗେଇକି ସେମତିଆଉ ନୁହଁ କିଛି ବଡ ଗଛ ବି ଯେମିତି ଲଗ ଲଗେଇପାରିବା ଜଙ୍ଗଲ ହଉ କି ନାହିଁ ଖାଲି ତ ଲଗେଇବା ନୁହଁ ତାର ଯତ୍ନ ବି ରଖିବାକୁ ପଡିବ ଖାଲି ତ ଆଜି ଲଗେଇଦେଲୁ ଆଜି ପରିବେଶ ଦିବସ ଆଜି ବନ ଗଛ ବା ଆଜି ଲଗେଇ ଦେଇକି କାଲି ଭୁଲିଗଲେ ବି ହବନି ଯୋଉ ଗଛକୁ ଲଗେଇଚୁ ବହୁତ ଗୁଡାଏ ଗଛ ଗଭର୍ଣ୍ଣମେଣ୍ଟ ର ପ୍ରୋଗ୍ରାମ ହଉଛି ପ୍ରାଇଭେଟ ର ପ୍ରୋଗ୍ରାମ ହଉଛି ଗଛ ଲଗେଇ ଦଉଛନ୍ତି ତା ପରଦିନ ଆସିକି ଜାଲିକିଏ ନେଇଯାଉଛନ୍ତି କୋଉଠି ଗାଈ ଖାଇ ଦଉଛି ତାହେଲେ କଣ ଲାଭ? ଯଦି ଆମେ ଗଛର ଯତ୍ନ ନେଇ ପାରିବାନି ତାହେଲେ ଆଉ ଲାଭ ଟା କଣ ହବ।
ହଁ ତେଣୁ ଗଛଟା ଆମେ ଲଗେଇଲା ତାକୁ ଯେମିତି ଚାହିଁବା ବଡ କରିବା ପାଇଁ।
ସେଇଥିପାଇଁ ତ ପ୍ରଧାନମନ୍ତ୍ରୀଙ୍କର ଯୋଉ କାର୍ଯ୍ୟକ୍ରମ ଏବେ ଚାଲିଛି। ଅ ମାଙ୍କ ନାଁରେ ଗଛଟିଏ ମାନେ ଯେମିତି ଆମେ ନି ନିଜ ମା କୁ ଇଏ କରୁଛୁ ସେମିତିଆ ଆମେ ଗଛଟିକୁ ନିଜ ମା ହିସାବରେ ଯଦି ଦେଖିବା ତାହେଲେ ଆମେ ତାର ଯତ୍ନ ନେଇପାରିବା। ସେମିତିଆ ସବୁ ଏଇ ଆମର ବି ଗୁଡାଏ ଅଫିସ୍‌ ରେ ପ୍ରୋଗ୍ରାମ୍ ହୁଏ ଯୋଉଥିରେ ଆମେ ଅ ଫଳ ଗଛ ସବୁ ଆମେ ଗୁଡାଏ ହଁ ବିଦ୍ୟାଳୟ ସ୍କୁଲ ଫୁଲ ରେ ବି ଆମେ ଦୋଉ। ଆଉ
ହଁ।
ଏ ସବୁ କାର୍ଯ୍ୟକ୍ରମ ଆମେ କରୁଚୁ ଆଉ।
ହଁ ଆମ ଗାଁରେ ବି ହଁ ଆମ ଗାଁରେ ସେମ୍‌ତି ଅଙ୍ଗନୱାଡି ଅଛି ତ ଯୋଉ ଛୁଆମାନେ ଛୋଟ ପିଲାମାନେ ଯୋଉ ପଢିବା ପାଇଁ ଯାଉଛନ୍ତି। ତ ସେଠି ବି ବେଳେବେଳେ ଆମକୁ ଡା କହନ୍ତି ଆମେ ଯୋଉମାନେ ଅଠର ବର୍ଷ ଭିତରେ ଯୋଉମାନେ ଆମକୁ ଡାକନ୍ତି ଯାଇକି। ତାଙ୍କର ବି ଏମିତି ହୁଏ ଗୋଟେ ପ୍ରୋଗ୍ରାମ୍ ତ? ତାଙ୍କର ଫଟୋ ଯାଏ। ତ ଆମେ ସେଠିକି ଗଲେ ବି ଗଛ ଲଗଉ। ହେଲେ ସେମାନେ ଖାଲି ସେଇଟା ପୋଷ୍ଟ କରି ଦିଅନ୍ତି ହେଲେ ତାର ଯତ୍ନ ନେଉନାହାନ୍ତି।
ହୁଁ ହୁଁ ହୁଁ। ମାନେ ଠିକ୍‌ କଥା ମାନେ ଏଇଟା ଗୋଟେ ବହୁତ ବଡ ଜିନିଷ ଆଗକୁ ଏଇ ଏଟା ଗୋଟେ ବହୁତ ବଡ ଇଏ ହେବାକୁ ବି ଯାଉଛି। ଆ ମାନେ ଯେତେ ଶୀଘ୍ର ଆମେ ଏଇଟାକୁ ବୁଝିଯିବା ସେତେ ମାନେ ଆମ ପାଇଁ ଭଲ ହବ। ନହେଲେ ବହୁତ ହଇରାଣରେ ପଡିଯିବା ସମସ୍ତେ। ମାନେ ଆଗାମୀ ଆମ ଛୁଆ ପିଲା କାଲି କୁ ଯାଇକି ବହୁତ ହଇରାଣ ହେଇଯିବା ଆମେ ତ କିଛି ନା କି କିଚି କରିକି ବଞ୍ଚିଯିବା କିଚି ବର୍ଷ କିନ୍ତୁ ଆଗକୁ ଏଇ ସବୁ ଜିନିଷ ବହୁତ୍ ଅଁ ମାନେ ହଇରାଣ ହେଇକି ଯାଉ ଖାଲି
ହ
ହଁ ଖାଲି ଯୋଉ ଗରମ ବୋଲି ନୁହଁ। ଏମିତି ବି ହୋଉଛି ଦେଖନ୍ତୁ ଯେତେବେଳେ ବର୍ଷା ଦିନ ଆ ଚି ପୁରା ବନ୍ୟା ହେଇଯାଉଛି। ହଁ। ଆଜ୍ଞା।
ଆଉ ଆପଣଙ୍କର ବଗିଚା ଅଛି କି ନାଇଁ ଘରେ?
ହଁ ହଁ ହଁ ଘରେ ଆମର ବବିଚା ଫାଗିଚା ଥିବ। କଣ ଅଛି ମୋ ଶସୁର ଟିକେ ଗଛ ଲାଗେଇବାକୁ ଭଲ ପାଆନ୍ତି। ତ ମୁ ଗୁଡାଏ ବଗିଚା ହରିକା ଅଛି। ଆମ୍ବ ଗଛ ଅଛି ଅମୃଭଣ୍ଡା ଗଛ ଅଛି। ଆଉ କିଏ? ଆ ଡାଳିମ୍ବ ଗଛ ଅଛି କଦଳୀ ଗଛ ଅଛି। ଆଉ ତୁମର ସବୁ?
ହଁ ଆମର ବି ଏଠି କଦଳୀ ଗଛ ଅଛି ପିଜୁଳି ଗଛ ଦିଇଟା ଲାଗିଛି। ଯେ ଆମ ଆଡେ ବହୁତ ମାଙ୍କଡ ତ ସେମାନେ ଆସିକି ସବୁବେଳେ ଦି ପହର ଟାଇମ୍ ରେ ଆମେ ତ ଶୋଇ ପଡଛୁ। ସେମାନେ ଆସିକି ସବୁ ଖାଇ ଦଅନ୍ତି ଗଛରେ ପିଜୁଳି।
ଆଚ୍ଛା ଆଚ୍ଛା ହଁ ଏଇଠି ବି ଆମର ମାଙ୍କଡ ଫାଙ୍କଡ ବହୁତ। ଲିଚି ବି ବହୁତ୍।
ହଁ ଏଥି ପାଇଁ ବେଶୀ ଲୋକ ସେମିତି କେହି କେମିତି ଶାଗ ନହେଲେ ଧନିଆ ପତ୍ର। ଆଉ ବରଗୁଡି ଏଇରା ସବୁ ଏମିତି ବୋ ଚାଷ କରନ୍ତି କିନ୍ତୁ ଅଧିକାଂଶ ଲୋକ ବେଶୀ କରୁନାହାନ୍ତି। କିଏ ଜଗିବ ଏଇ ହନୁମାନେ ଙ୍କୁ ସେମାନେ ଆସିିକ ଖାଇଦଉ ଛନ୍ତି। ତ ଆଉ କେହି ଅଧିକାଂଶ ଲୋକ ଏତେ କରୁନାହାନ୍ତି।
ହଁ। ହ ଠିକ କଥା, ବାକି ଯାହା ଖାଇବେ ସେଇଟା ତ ପ୍ରକୃତିର ଜିନିଷ ଆମେ ସେମାନଙ୍କ ପାଇଁ ଜଙ୍ଗଲ କା ଟିଛୁ ମାନେ, ସିଏ ତ ଆମ ଗଛରୁ ଫଳ ଖାଇବାକୁ ଆସିବେ ନା।
ହଁ ଆମେ ତାଙ୍କ ଜାଗା କା ଟିଲେ ସେମାନେ ରହିବେ କୋଉଠି ଆଉ ଆସୁଛନ୍ତି ସେମାନେ ଗାଁ ଭିତରକୁ ଆଉ।
ହୁଁ।
ରୋଷେଇ ସାରିଲେଣି ଆପଣ?
ଆଜ୍ଞା।
ରୋଷେଇ ସାରିଲେଣି?
ହଁ ହଁ ରୋଷେଇ ସାଇଲିଣି ଏବେ ଆଉ ଟିକିଏ ପରେ ଯିବି ଝିଅକୁ ଆଗ ଖୁଆଇଦେବି। ପୁଣି ଶାଶୁ ଶ୍ୱଶୁର ସମସ୍ତଙ୍କୁ ଖାଇବା ବାଢିବା ପରେ। ଝିଅକୁ ଖୁଆଇଲା ପରେ ମୁଁ ଖାଇବି ଆଉ।
ଓହୋ। ଅଙ୍କଲ କଣ ଅ ନାହିଁ ଖାଇନାହୁଁ, ମାମାଙ୍କୁ ତ ମୁଁ ଅଛୁ ମାମା ଠାକୁର ଘରକୁ ଯାଇଛନ୍ତି ଧ୍ୟାନ ସାରିଲା ପରେ। ତାପରେ ଆମେ ଖାଇବୁ ଆଉ।
ହଁ ହଁ ହଁ ଆଛା।
ଅଙ୍କଲ ଘରେ ରହୁନାହାନ୍ତି କି?
ହଁ ହଁ ହଁ ସିଏ ଆସିଲେଣି, ମୁଁ ଆମକୁ ନବା ପାଇଁ ଆସିଥିଲେ ବା ମୁଁ ଯେତେବେଳେ ଆସିଥିଲି ସେ ସେତେବେଳେ ଅଫିସ ରୁ ଫେରିଲେ, ଆମକୁ ବସ ରୁ ନେଇକି ଆସିଲେ ଘରକୁ ଆଉ।
ଓହୋ ଏବେ ଆଉ ବର୍ଷା ହଉନି ମା ସିଆଡେ।
ନା ନା ପବନ ହଉଛି ବର୍ଷା ଆଉ ନାହିଁ। ବର୍ଷା କମିଗଲାଣି। ପବନି ଟିକେ ଦଉଛି, ଆଉ ବର୍ଷା ହବନି ବର୍ଷା ସରିଗଲା।
ହଁ ଇଆଡେ ତ ବର୍ଷା ଉଠେଇକି ରଖିଥିଲା ଅନ୍ଧାର କରିକି, ପବନ ଜୋରସ ହେଇଗଲା ଲାଇଟ୍ ବି ମାରିଲା ହେଲା ଆଉ ଏବେ ବର୍ଷା ନାହିଁ।
ହୁଁ ହୁଁ ହୁଁ। ଆଛା ଆଉ ଆମର ଶୋଇବା ଖାଇବା ଶୋଇବା ସବୁ କେତେବେଳେ?
ଆମେ ବି ସେଇ ଦଶଟା ସାଢେ ଦଶଟା ଭିତରେ ଖାଇକି ଶୋଇପଡ଼ୁ
ଓ ହୋ ହୋ ଆଚ୍ଛା। ହଉ ତାହେଲେ ଖାଇବା ପିଇବା କର ଆଉ ଘରେ ଏଇ ତମ ମା ଧ୍ୟାନ ଏଇ ଘଣ୍ଟା ଏ ଖଣ୍ଡେ କରନ୍ତି ନା କଣ।
କରନ୍ତି ପନ୍ଦର ମିନିଟ କୋଡିଏ ମିନିଟ୍ ଭଳିଆ କରନ୍ତି ଆଉ
ହଁ
ହଁ
ଠିକ ଅଛେ ତମେ ଖାଇବା ପିଇବା ସାରିକି କର ମୁଁ ବି ଯାଇ ଟିକେ ଝିଅକୁ ଖୁଇବି ହଁ ମୁ ପରେ କରୁଛି ହାଁ
ହଁ